ହାଲୋ।
ଆଜ୍ଞା ନମସ୍କାର୍।
ନମସ୍କାର୍ ସ।
କଣ କରୁଚନ୍ତି?
ଏଇଠି ଦେଖୁଥିଲୁ ଆଉ ଟିଭି ଦେଖୁଥିଲୁ।
ଆଚ୍ଛା ଆଉ ଖାଇବା ପିଇବା ସରିଲାଣି।
ହଁ-ହଁ ଖାଇବା ପିଇବା ସରିଲାଣି।
ଆଚ୍ଛା ଆଜି କଣ ରୋଷେଇ ହେଇଥିଲା?
ଆଜି ହେଇଥିଲା ଉୁଁ ଉୁଁ ଆମର ହେଇଥିଲା ଅଣ୍ଡା ଭୁଜିଆ ହେଇଥିଲା ରୁ ଟି ଆଉ ସାଧା ଯୋଉମାନେ ଖାଇବେ ସେମାନଙ୍କ ପାଇଁ ସନ୍ତୁଳା ହେଇଥିଲା ଅମୃତମଣ୍ଡା ସନ୍ତୁଳା।
ଆଚ୍ଛା। ମୁଁ ଟିକେ ଜାଣିବାକୁ ଚାହୁଁଥିଲି ଆପଣ କଣ କେମିତି କରୁଛନ୍ତି? ପିଠା ତିଆରି
ପିଠା ତିଆରି ବିଷୟରେ ପଚାରିବେ ଆପଣ ରଜରେ ଆଉ ଆଚ୍ଛା ରଜରେ ରଜରେ ସବୁ ପିଠା ଫିଠା ଖାଇଛନ୍ତିନା।
କଣ କହିଲେ?
ରଜରେ ପିଠା ଫିଠା ଖାଇଛନ୍ତିନା।
ହଁ ହଁ ରଜରେ ଖାଇଚି ପୋଡ ପିଠା ମୋହାଣ୍ଡି ପିଠା। ଆଉ କାକରା ପିଠା ଏସବୁ ପିଠା ଖାଇଥିଲି।
ଆଚ୍ଛା ସବୁଠୁ ଭଲ କଣ ଲାଗେ ସବୁ ପିଠା?
ମତେ ପୋଡ ପିଠା ଭଲ ଲାଗେ।
ପୋଡ ପିଠା ସବୁଠୁ ଭଲ ଲାଗେ।
ଆଜ୍ଞା ହେଲେ ମୁଁ କରି ସିକିନି କେମିତି କଣ ତିଆରି ହବ ମତେ ଟିକେ କହିବେକି?
ହଁ ହଁ ସେଇଟା ଆମ ଓଡିଶାର ସବୁଠୁ ପ୍ରସିଦ୍ଧ ପିଠା ରଜରେ ସତନ୍ତ୍ର ସେଟା ଆଗେ ଫାଷ୍ଟ ବନାନ୍ତି ଓ
ହଁ। ମୋର ଗୋଟେ ଛାତ୍ରବି ଛତିଶଗଡର ସେ ପଚାରୁଥିଲା କି ତମ ଓଡିଶାରେ ଗୋଟେ ପର୍ବ ରଜପର୍ବ କଣ କେମିତି? ପାଳନ ହଉଛି ସେଥିରେ କଣ ହୁଏ ମନ୍ଦା ଆମକୁ କହୁଥିଲେକି ଆମର ରଜପର୍ବ କଣ କେମିତି ପାଳନ ହୁଏ? ସେଥିରେ କେମିତି ପିଠାପଣା କରି ଖାଆନ୍ତି? ପୋଡ ପୋଡପିଠା ସବୁଠାରୁ ଆମର ଏ ରଜ ପର୍ବରେ ମୁଖ୍ୟ ଭାବରେ ତାକୁ ଖାଦ୍ୟ ଭାବରେ ଗ୍ରହଣ କରନ୍ତି।
ଆଇଁଆ ଆଁ ସେ ପିଠାରେ ଟିକେ ଅଧିକ ଟାଇମ ଯାଏ କିନ୍ତୁ ସେ କଷ୍ଟ ଲାଗେନି ସେ ପି ରଜରେ ଯେତେବି ଏଁ ବହୁତ ପରିଶ୍ରମ ସେ ପିଠା ପାଇଁ। ସେ ପିଠା କରିବା ପାଇଁ ବହୁତ ସେ ପିଠା କରିବା ପାଇଁ ବହୁତ ପରିଶ୍ରମ ଲାଗେ ମାନେ ଟାଇମ ଲାଗେ ମାନେ ସମୟ ଲାଗେ। ବହୁତ କିନ୍ତୁ କିଛି ଜ ମାନେ କିଛି କଷ୍ଟ ହୁଏନି।
ମୁଁ ଜାଣିଚି। ତାର ପ୍ରଣାଳୀ ଜାଣିଚି କିନ୍ତୁ ମାନେ ନରମ କେମିତି କଣ ହୁଏ ମୁଁ ସେଇଟା ମୁଁ ହେଇପାରେନା
ନୂଆଗାଁ ଏମ ଏ ବର୍ଷ ରଜରେ ଆମେ ସମସ୍ତେ ମିସି ମାସିକି କରିଥିଲୁ କିଛି ଜଣା ପଡିଲାନି କ ପରିଶ୍ରମ ହେଲା ଫିରବି କିଛି ଜଣା ପଡିଲାନି। ଖୁସି ଲାଗେ ରଜପାଇଁ ପିଠା ହଉଚି ଯେହେତୁ।
ଆଜ୍ଞା।
ନାଇଁ ପିଠାରେ କଣ ସେମିତି କିଛି ଆପଣ ମିଶ ତାନ୍ତି ନା କଣ ରୁହେ ଯୋଉଥିପାଇଁକି କଣ କେମିତି କଲେ ପିଠାଟା ନରମ ହୁଏ?
ଯନ୍ତିବାକୁ ପଡେ ବହୁତ ଆଉ ଯେତେବେଳେ ଜନ୍ତନ୍ତି ସେତେବେଳେ ପାଣିଟା ଦେଖିକି ଦିଅନ୍ତି। ଆଉ ମାନେ ଜନ୍ତିବାକୁ ପଡେ ସିଝେଇବାକୁ ପଡେ ଟିକେ ମାନେ ଯେତେ ଜନ୍ତ ସେତେ ମାନେ ଆଣଟା ମାନେ ଫେଣେଇ ହବ ନରମ ରହିବ।
ଯନ୍ତାଟା ନରମ ଭାବରେ ରଖନ୍ତି ନା ଟଣ।
ନାଇଁ ଟାଣ ଟନ୍ ନାଇଁ ଶୁଖିଲା ରୁହେନି କି ବେଶୀ ନରମ ବି ରୁହେନି ଯେହେତୁ ଆଉ ପୋଡ ପିଠା ତ ଆ ମି ମାନେ ମଝା ମଝି ରହେ ଆଉ।
ଆଚ୍ଛା ଆଣଟା ଜନ୍ତି ସାରିକି ସେଥିରେ ତାପରେ ଆମର ଯାହା ପୁର ନଡିଆ ଏସବୁ ଦେଇକି ତାପରେ ପଡନ୍ତି ପତ୍ର ରେ
ଆଜ୍ଞା ଆଜ୍ଞା।
ଆଚ୍ଛା ଆଉ
ବହୁତ ପ୍ରକାର ପୋଡପିଠା ଅଛି କ୍ଷୀର ଅଟାରେ ଯନ୍ତି କ୍ଷୀର ପକେଇକି ବି କଢେଇରେ କରନ୍ତି ସେଥି ସେ ବି ଗୋଟେ ନାଇଁ କ୍ଷି ଆମେ ଯଉ ଚୁଲିରେ ଯୋଉଟା ପଡୁ ସେଥିରେ ବି କ୍ଷୀର ପକେଇଲେ ଚଳିବ
ଆଛା
ଆର ବର୍ଷ ଆମର କ୍ଷୀର ପଡିଥିଲା ଏ ବର୍ଷ କ୍ଷୀର ପଡିନି ଆଉ ଭୁଲି ଯାଇଥିଲୁ ବୋଧେ ପକେଇବାକୁ ପାଇଁ ସେ ସିଏ ବି ଗୋଟେ ଟେଷ୍ଟ ଲାଗେ ଆଉ ସିଏ ବି ନରମ ହୁଏ
ଆଚ୍ଛା ମୁଁ ଗୋଟେ ଥର ଚେଷ୍ଟା କରିଥିଲି କ୍ଷୀର ପୋଡ ପିଠା କରିବା ପାଇଁ ବାକି ମୋର କୋଡିଲାନି ଭଲସେ
ଆ ଆରଥରକ ଆମର ଭଲ ସେ ପଡି ଯାଇଥିଲା
ଆଛା ଆଉ କଣ କୋଉ ବିଷୟରେ କିଛି ଖାଇବା କଣ ଆପଣଙ୍କର କିଛି
ତ ମାନେ ଆମ୍ବ ପଣସ ସିଜିନ ମାନେ ଯୋଉ ଚାଲିନି ଆମର ଯୋଉ ମାସ ଚାଲିଲି ଏବେ
ଆଜ୍ଞା ଋତ ଅନୁସାରେ ଋତୁକାଳୀନ ଫଳ ଆଜ୍ଞା
ସବୁ ଟିକେ ଅଧିକ ସେବନ କରୁଛନ୍ତି ତ ଦେହ ବି ଖରାପ ହେଇଗଲାଣି
ହଁ ସେଥିପାଇଁ ଆମ୍ବ ପଣସ ଖାଇକି ଆମ୍ବ ଖାଇକି ମଝିରେ ମଝିରେ ଖରା ଦିନ ଗଲା ଯେ ଲୋକମାନୋନ ତରଭୁଜ ଖାଇକି ବହୁତ ରୋଗରେ ଆକ୍ରାନ୍ତ ହେଲେ
ସେ ବୁଝି ପାରୁନାହାନ୍ତି ସେ ଭାବୁଛନ୍ତି ମେ ମାସରେ ଏଇ ଫଲଟା ହଉଛି ତ ଆମେ ଖାଇ ଦବୁ ଅଧିକ ଖାଇଦବୁ ସେ କେମିତି କଣ ପ୍ରଣାଳୀରେ ସେ ଫସଲ କରୁଛନ୍ତି କେମିତି କଣ ବିକ୍ରି କରୁଛନ୍ତି
ହଁ ଆଜିକାଲି ଲୋକମାନେ ଗାଁ ଗହଳିରେ ବି ବିଭିନ୍ନ ପ୍ରକାର କୃତ୍ରିମ କୀଟନାଶକ ସାର ଏସବୁକୁ ବ୍ୟବହାର କରି ରାସାୟନିକ ସାର କୁ ବ୍ୟବହାର କରିକି ଫଳକୁ ଖୁବ ଶୀଘ୍ର ପଚେଇ ଦଉଛନ୍ତି କିମ୍ବା ତାକୁ ଅଧିକ ନାଲି ଦେଖାହବା ପାଇଁ ପାଚିଲା ଦେଖାହବା ପାଇଁ ବିଭିନ୍ନ ପ୍ରକାର ଆ ରାସାୟନିକ ସାର ବ୍ୟବହାର କରୁଛନ୍ତି ଯୋଉଥିପାଇଁ କି ଲୋକମାନଙ୍କର ଦେହ ମଧ୍ୟ ଖରାପ ହଉଛି
ହଁ ମୋ ଜେଜେମା ଯିଏ ସେ ବହୁତ କମ୍ ଆମ୍ବ ଖାଏ କିନ୍ତୁ ତା ଦେହ ଆଜି ଖରାପ ହେଇଛି ପେଟ ଖରାପ ହେଇଯାଇଛି
ହୁଁ ହୁଁ ମୋ ଜେଜେମାଙ୍କୁ ଆମ୍ବ ବହୁତ ଭଲ ଲାଗେ ସେ ଅଧିକ ଖାଆନ୍ତି ବୋଲି ଖାଇଦିଅନ୍ତି ବୋଲି ତାଙ୍କର ଦେହ ଖରାପ ହେଇଯାଏ
ସେଇ ବୟସ ହେଲାଣି ତାଙ୍କୁ ଭଲ ଲାଗୁଛି ସେ ସବୁ ଜିନିଷ ଖାଇବା ପାଇଁ ବହୁତ। ମନା କଲେ ବି ସେ ଖାଇ ଦଉଛନ୍ତି।
ବାକି ହଜମ ସ କ୍ତି ସମସ୍ତଙ୍କର ସମାନ ନୁହେଁ ନା ତ ସେମାନେ ବି ଦେଖି ଚାଇଁ ଖାଇବା କଥା। ତାଙ୍କ ହଜମ ଶକ୍ତି ଅନୁସାରେ ସେମାନେ କୋଉ ଜିନିଷକୁ କେତେ ପରିମାଣରେ ଗ୍ରହଣ କରିବେ। ସେଇଟା ବି ଟିକେ ଭାବିବା କଥା।
ଏବେ ତ ସବୁ ଜିନିଷରେ ମା ଆସୁଛି ନା ସବୁ ନା ସବୁ ମିଶାମିଶି କରୁଛନ୍ତି ନା ସବୁ ପୂଜା ଆମର।
ହଁ। ଏବେ ଯେମିତି ଆମ୍ବ ସରିଲା ଏବେ ବର୍ଷା ଦିନରେ ପଣସ ର
ଏବେଠୁ ଷ୍ଟାର୍ଟ ମାନେ ଏବେଠୁ ଆରମ୍ଭ ହେଇଗଲାଣି।
ହଁ ଆରମ୍ଭ ହେଇଗଲାଣି।
ପଁସ ଆରମ୍ଭ ହେଇଗଲା।
ପଣସ ଖାଇକି ଆହୁରି କିଛି ଦେହ ଖରାପ କରୁଛନ୍ତି। ତାପରେେ ପନିପରିବା ଆଚ୍ଛା ଆଚ୍ଛା। ପନିପରିବା ଫଳମୂଳ ସବୁ ଏ ସବୁକୁ ଖାଇ ମାନେ ଆଉ କିଛି ଆମକୁ ବଜାରରେ ମାନେ ସତେଜ ପନିପରିବା ବା ବିନା ରାସାୟନିକ ସାରର ସେମତି କିଛି ଆମକୁ ମିଳୁନି।
ନାଇଁ ସେମିତି କିଛି ମିଳୁନି ଯାହା ତମେ ତମ ଆପମ ଯୋଉ ଜାଗା ଥିବେ କିଛି କିଛ ଉତାପ ଫସଲ କରିକି ଯଦି ଖାଇପାରିବ ସେତିକି
ହଁ ନିଜ ବାଡିରେ ଯଦି କିଛି ଫସଲ କରିକି ଖାଉଛନ୍ତି ବିନା କୌଣସି ସାର ବା କୀଟନାଶକ ଦିଆ ଉଁ ପନିପରିବା ହଉ ଫଳ ହଉ ତାହେଲେ ନିଜ ଶରୀର କିଛି
ଆପଣ ଯଦି ଚାହିଁବେ ତ ସୁସ୍ଥ ରଖିପାରିବେ ଉଁ ଯେତିକି ଚାହିଁବେ ସେତିକି ସୁସ୍ଥ ରଖିପାରିବେ।
ହଁ ଯେମିତି କିି ବାଡିରେ ବିଭିନ୍ନ ପ୍ରକାର ପନିପରିବା ଚାଷ ମୋର ମାମୁଁ ଘର ସେପଟ ମାନେ ଅଞ୍ଚଳରେ କଣ ସେମାନେ ସବୁ ନିଜ ବାଡିରେ ନିଜ ବିଲରେ ସବୁ ବିଭିନ୍ନ ପ୍ରକାର ଫସଲ ଠାରୁ ଆରମ୍ଭ କରିକି ପନିପରିବା ସବୁ ଚାଷ କରିକି ନିଜେ ଘରେ ନିଜେ ଖାଇବା ସହିତ ତାଙ୍କର ସେପଟୁ ବିକ୍ରି ମଧ୍ୟ କରନ୍ତି। ତ ଆମର ଏପଟେ ଟିକେ ଏପଟ ଅଞ୍ଚଳରେ ଟିକେ କମ୍ ଲୋକମାନେ ଏତେ ଆଉ କାମ କରୁନାହାନ୍ତି ବେପାର ବଣିଜ କରୁଛ ଛନ୍ତି ଚାଷ ଉପରେ ଏତେ ଧ୍ୟାନ ଦଉନାହାନ୍ତି।
ଁ ଚାଷ ଆଜ୍ଞା ଆ୍ ଏବେ ସବୁ ହଉଛି କିଛି କିଛି ଗାଁ ରେ ହଉଛି ଆମ ଏପଟେ ଟିକେ କମ୍ ଅଛି।
ହଁ। ସବୁ ଲୋକ କୃଷି
ଏବେ ତ ଅଟାରେ ବି ଏବେ ଅଟାରେ ବି ତ ଏବେ ଅଟ ପ୍ୟାକେଟ୍ ଅଟା ଯୋଉଟା ଆସୁଛି ଆମର
ହଁ ହଁ।
ହୁଁ ସେ ବି ବହୁତ କେମ ସେଥିରେ ବି ଲୋକମାନେ ସେଟାକୁ କିଣିକି ଖାଇଦଉଛନ୍ତି।
ହଁ ନାଇଁ।
ଲୋକମାନେ ଆଜିଯାଏ ଜାଣିନାହାନ୍ତି ସେ ଅଟା ଭିତରେ ବି କିଛି ସବୁ ମାନେ ଅଟାରେ ଅଧିକ ଦିନ ଲାଷ୍ଟିଙ୍ଗ ରହିବା ପାଇଁ କି ଟିକେ ହ୍ୱାଇଟ ଦେଖାଯିବା ପାଇଁ କେତେ କଣ ସବୁ କଣ କରୁଛନ୍ତି?
ମିଶଉଛନ୍ତି ମୁଁ ଆଗ ଆପଣ ଜାଣିଥିବେ ମୁଁ ଯୋଉ ଜାଗାରେ ଗୋଟେ ହଁ ବି ବୈ ବିଜ୍ଞାନ ଗବେଷଣାଗାରରେ ଅ ଅଛି। ଗୋଟେ ସେଇଠି ଆମର ବିଭିନ୍ନ ପ୍ରକାର ଖାଦ୍ୟକୁ ପରୀକ୍ଷା କରାଯାଉଛି। ତ ମୁଁ ସେ ପରୀକ୍ଷା କରିବା ଇଏରେ ମୁଁ ବହୁତ ଗୁଡ଼େ ନୂଆ ନୂଆ ମାନେ ଯାଇଛି ଯୋଉ ଜାଗାରେ ତିଆରି କରାଯାଉଛି କାରଖାନା ମାନଙ୍କୁ ଯାଇଛି। ସେ ସ୍ଥାନ ମାନଙ୍କରେ ଯେପରି ସବୁ ଖାଦ୍ୟ ପ୍ରସ୍ତୁତ କରାହଉଛି ଦେଖିଲେ ଆପଣ ମାନେ ଖାଇବା ପାଇଁ ଇଚ୍ଛା କରିବେନି ସେ ଜିନିଷ ଗୁଡା। ଲୋକମାନେ ଏତେ ପରିମାଣର ଏଇ ଯୋଉ ଯେମିତି ଆଜି କାଲିକା ଆସୁଛି ଆଇସ୍କ୍ରିମ ବିଭିନ୍ନ ଧରଣର ଖାଉଛନ୍ତି। ମାନେ ସେଗୁଡାକୁ ରଙ୍ଗ କରିବା ପାଇଁ କି କି ଜିନିଷ ସେଥିରେ ମିଶଉଛନ୍ତି କେତେ କ୍ଷତିକାରକ ରା- ରସାୟନ ସେଥିରେ ମିଶଉଛନ୍ତି ଆମେ ଦେଖିକି ସ୍ଥାନ ଗୁଡିକର ପରୀକ୍ଷା କରିକି ଆସିଛୁ। ତାପରେ ଏଇ ଯୋଉ ଆମର ଯେମିତି ଲୋକମାନେ ଖାଉଛନ୍ତି ଯୋଉ ଓ ବିଭିନ୍ନ ହୋଟେଲ ହେଲା, ଡାକ୍ତରଖାନା ହେଲା, ଯୋଉ ରୋଗୀ ମାନଙ୍କୁ ଯୋଉ ଖାଇବା ଦିଆଯାଉଛି
ଆଜ୍ଞା।
ଖାଇବା ଗୁଡାକ ମାନେ ଆମେ ପରୀକ୍ଷା କରିକି ମୁଁ ନିଜେ ପରୀକ୍ଷା କରି ଦେଖିଛି। ଏତେ ପରିମାଣର ସେଥିରେ ଜୀବାଣୁ ଭୂତାଣୁ ରହୁଛନ୍ତି। କି ଲୋକମାନେେ ସେଗୁଡ଼ା ଖାଇଵା
ହୁଁ, ପାକେଟ କ୍ଷୀର ଆଣି ଦେଇଦେବେ ପାଉଁରୁଟି ସବୁ ଆଣି ଦେଇଦେବେ ଯୋଉଟା କି ଟୋଟାଲ ରୋଗୀ ମାନଙ୍କ ପାଇଁ ମନା। ଭଲ ମଣିଷ ପାଇଁ ମନା ରୋଗୀମାନଙ୍କ ପାଇଁ ଟୋଟାଲ ଟୋଟଲ ମନା। ମାନେ
ମାନେ ପନିର ମଧ୍ୟ ଏବେ ବହୁତ ଖରାପ ଆସୁଛି। ସେଥିରେ ପ୍ଳାଷ୍ଟ ମାନେ ହଁ। ପ୍ଲାଷ୍ଟିକ ର ଚାଉଳ ଆସୁଛି, ଅଣ୍ଡା ଆସୁଛି, ଏ ସବୁ ଜିନିଷ ମାନେ ଲୋକମାନଙ୍କୁ ଖାଇବାକୁ ଦେଇ
ଆଜ୍ଞା, ଆଜ୍ଞା। ଆପଣ ଯାହା ହଉ ଏତେ ବିଷୟରେ ଆପଣଙ୍କର ଜ୍ଞାନ ଅଛି। ଆପଣଠୁ ଆହୁରି ବି ଜାଣିବା ପାଇଁ ଚାହିଁବି?
ହ
ଠିକ୍ ଅଛି ଆପଣ ଏବେ ରେଷ୍ଟ ନିଅନ୍ତୁ ନହେଲେ ଆମ ପରେ କେବେ କଥା
ଆଜ୍ଞା, ଆଜ୍ଞା, ଠିକ ଅଛି ଧନ୍ୟବାଦ।
ଧନ୍ୟବାଦ।